ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର କୁହନ୍ତୁ।
ହଁ ମ୍ୟାଡ଼ ଆଜ୍ଞା କଣ କରୁଥିଲେ?
ଏଇ ବସିଚୁ ପଦାରେ ଗରମ ତ ହଉଛିି ବାହାରେ ବସଛୁ ଗଛ ପାଖରେ ଏଇ ପବନ ଖାଉଛୁ। ଦି ଯା ବସିଛୁ ଆଉ ଏମତି କଥା ହଉଛୁ ବସିକି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା କଣ ଖାଇଥିଲେ?
ଆଜି ତ ଆମର ସାଧା ହେଇଛି ଏଇ କରିଥିଲୁ ଏଇ ମୁଗ ଯାଇ ଡାଲମା ହେଇଥିଲା ସବୁ ପନିପରିବା ପଡି ଆଉ ହୁଁ ଝୁଡଙ୍ଗ, ଆଳୁ, କଦଳୀ ମିଶେଇ ଭଜା ହେଇଥିଲା ସଜନାଶାଗ ଭଜା ହେଇଥିଲା।
ଆମ୍ବ ଏମିତି ଆଉ ଆଉ ଆପଣ କଣ ଖାଇଥିଲେ?
ଆମର ମାଛ ହେଇଥିଲା।
ଆଜ୍ଞା।
ଜହ୍ନି ଆଉ କୋଟଳ ତାକୁ ଭଜା ହେଇଥିଲା। ଆଉ ଟିକେ ପଡି ଆମର ରନ୍ଧା କରିଥିଲେ। ଆଉ ଏମିତି ଭାତ ହେଇଥିଲା ଏମତି ଡାଲମା କରୁନଥିଲି କାରଣ ଆ ତରକାରୀ ଯୋଉ ବଡିଟା କୁ ରାନ୍ଧିଲା ଭଳିଆ କରିଥିଲି ତେଣୁ ଡାଲମା କରିନଥିଲି ମାଛ ହେଇଥିଲା। ମ୍ୟାଡାମ ଜାଣିଛନ୍ତି ସେତେକଡ ହବିଷ ଡାଲି ଥାଏ କାର୍ତ୍ତିକ ମାସରେ?
ଆଜ୍ଞା ଆଜ୍ଞା ଆଜ୍ଞା ଅମାରିବି ଏବେ ବି ହଉଛି।
ଆଜ୍ଞା ଆଜ୍ଞା ମାନେ ସେତେବେଳେ ଏବେ ତ ଉଁ ପ୍ରାୟତଃ ଲୋକ ଜାଣିନଥିବେ ଯେ ହବିଷ ଡାଲି କଣ ବୋଲି? ରହ ସହରାଞ୍ଚଳ କଥା କହୁଛି ତ ସେ ଆପଣଙ୍କୁ ପ ହବିଶ୍ ଡାଲି ବୋଲି କଣ ସେ ଜାଣିନଥିବେ। କିନା ଆମ ଜେଜେମାହା ତାଙ୍କ ମା ସବୁ କ ପୂର୍ବ ପିଢି ମାନେ ହବିଷ କରୁଥିଲେ କାର୍ତ୍ତିକ ମାସରେ ମାସକ ଯାକ ବିନା ପିଆଜ, ରସୁଣ ଓ ଆମିଷ ପୋଡା ପୋଡି ସବୁ କିଛି ନ ଖାଇକି ପଞ୍ଚୁକ ଯା ପାଞ୍ଚ ଦିନ ଯାକ ମାନେ ଗାଁ ଗ୍ରାମରେ ଜେଜେ ଅଙ୍କା ଢୋଲ ଆଉ ଖଞ୍ଜଣି ସବୁ ବ ଜେଇକି ନାମ କରୁଥିଲେ। ଭୋରୁ ଉଠିକି ନାମ କରିବେ।
ଆଜ୍ଞା ଗାଁର ର ଗାଁ ର ସବୁ ମନ୍ଦିରକୁ ନମ କୀର୍ତ୍ତନ କରୁଥିଲେ ବୁଲି ବୁଲି ଆଗେ ଝିଅ ମାନେ ମୁରୁଜ ପକଉଥିଲେ ବି ଚଉରାରେ।
ମୁରୁଜ ଝିଅ ମାନେ ପକଉଥିଲେ ମରୁଜରେ ବି ସେତେବେଳେ ମାନେ ଜଗନ୍ନାଥଙ୍କର
ପଞ୍ଚୁକରେ ଲୋକ କେତେ ସକାଳୁ ଉଠି ବୁଡ ଦେଇକି ମନ୍ଦିର ଯାଉଥିଲେ। ପ୍ରାୟ ମନ୍ଦିର ଦର୍ଶନ କରୁଥିଲେ।
ଆଜ୍ଞା ଆଜ୍ଞା ପଞ୍ଚୁକରେ ସକାଳୁ ଉଠି ଆଜ୍ଞା। ପଞ୍ଚୁକରେ ସକାଳୁ ଉଠିକି ପ ମାନେ ମୁରୁଜ ଚିତା ଦିଆଯାଏ। ବଗ, ବଗୁଲି ଚିତ୍ର କରାଯାଏ। ଆଉ ସକାଳୁ ପୂଜା କରିକି ଆଜ୍ଞା ଆଜ୍ଞା। ଅଁ ଅଁଳା ଗଛ ସବୁ ଚିତ୍ର କରାଯାଏ। ଆମ ମାହାକା ଗଧିଆ ଆମେ ଦେଖିଛେ। ଆଉ ତାପରେ ଅକୁ ମାନେ ଯୋଉଦିନ ପୂର୍ଣ୍ଣମୀ ଉଁ ଅକାମା ଛଡା ଯାଏ ଭୋରୁ ଉଠିକି ଭୋରୁ
ଆଜ୍ଞା ଆଜ୍ଞା ରାତିରୁ ଆମର ଏଠି ରାତିରୁ ତିନିଟା ଚାରିଟା ରାତିରେ ହିଁ ହୁଏ ଆଜ୍ଞା।
ସେଉଟାକୁ ଭୋର କହନ୍ତି ତ ସେଥିରୁ ଉଠିକି ଆମେ ଡଙ୍ଗା ଭସେଇବା ପାଇଁ ସବୁ ନେଇକି ହି ଯାଉ ତ ଡଙ୍ଗାରେ ପାନ, ଗୁଆ, ପଇସା ସବୁ ଥୋଇକି ନେଇ କି ଆମେ ଭସେଇବାକୁ ଯାଉ ତ ମାନେ ସେଠି ପୁଣି ଭସେଇ ସାରିଲା ପରେ ତ ଦିନ ଠାକୁରଙ୍କୁ ଦର୍ଶନ କରିକି ଆଉ ପୁରା ଯାତ୍ରା ହୁଏ ଗୋଟେ ଗୋଟେ ଜାଗାରେ ତ ଏବେ ଦେଖିବା ଆ ଆପଣ ସହରାଞ୍ଚଳରେ ଲୋକମାନେ ସକାଳୁ ଉଠିକି ଯିବେ ପକା ମା ଛାଡିକି ଆସିବେ ସେମାନେ ପଞ୍ଚୁକ ପାଳନ କରିବା ତ ଦୂରର କ ଥା ସେଇ ଦିନକ ବି ସେମାନେ ସକାଳୁ ଉଠିକି ଯାଇକି ମାନେ ଡଙ୍ଗା ଛାଡିକି ଆସନ୍ତି ତ ସେମାନେ ପୁରୁଣାରେ
ସେମିତି ପାଞ୍ଚୁକ ଆମେ ପାଞ୍ଚ ଦିନ ବି ପାଳନ କରୁଛୁ। ପଞ୍ଚୁକ ତ ପାଞ୍ଚ ଦିନ ମା ବୃନ୍ଦାବତୀଙ୍କ ପାଖରେ ମୂରିଜ ପଡେ।
ଆଜ୍ଞା ଆଜ୍ଞା ତ ସେମାନେ ଆମର ପୁରୁଣା ସ୍ମୃତି।
ଆମେ ଯାଉ ସକାଳୁ।
ପୁରୁଣା ରୀତିନୀତି ସବୁକୁ ଭୁଲି ସାରିଲେଣି। ତ ଆମେ ଆଗକୁ ଆମ ଯୁବପିଢି ମାନେ କିଛି ସେଇ ହବିଷ ଆପଣ ଜାଣିଛନ୍ତି ସେ ହବିଷ ଓ ଭାତ ଡାଲି ଖାଇବାକୁ ବହୁତ ଭଲ ଲାଗେ କାହିଁକି ନା ହବି ତ ଆମ ଜେଜେମାହାକା ମାହାକା ସେଇ ମାନେ ଗୋଟେ ଜାଗାରେ ହବିଷ ଡାଲମା ସେଇଟା କରନ୍ତି ସବୁ ପକେଇକି।
ଆଜ୍ଞା ହବିଷ ଡାଲମାରେ ବି ହଳଦୀ ପଡେନି ଆଜ୍ଞା।
ସେଟା ଫୁଟା ହୁଏନି ହଳଦୀ ପଡେନି ହେଲେ ବି ସେ ଡାଲମା ଟା ବହୁତ ଭଲ ଲାଗେ ଠିକ ପୁରା ପୁରୀ ମ ର ଖାଦ୍ୟ ପରି ଆପଣ ଘରେ ରାନ୍ଧନ୍ତୁ। ସେଇ ଭାତ ଡାଲମା କରିକି କିନ୍ତୁ ସେ ହବିଷ ଭାତ ଡାଲମା ଖାଇବା। ବହୁତ ଭଲ ଲାଗେ ତ ମାନେ ଖା ଖାଦ ପାଟିକି ଖାସ କରିକି କଦଳୀ ପତ୍ରରେ ତ ଖାଇବା ଆହୁରି ବଢିଆ ଲାଗିବ ଆପଣଙ୍କୁ ଖାଇବାକୁ। କିନ୍ତୁ ସେଇ ଜିନିଷ ଟା ସହରାଞ୍ଚଳରେ ନାହିଁ। ଗ୍ରାମରେ ବି ଅଧିକାଂଶ ଗ୍ରାମରେ ବି ସେ ଜିନିଷ ଦେଖିବାକୁ ପାଉନାହାନ୍ତି। କାହିଁକି ନା ଆଗକୁ ଆଗକୁ ଯୁଗ ବଢିବା ସହିତ ତ ଲୋକ ପୁରୁଣା ରୀତିନୀତି ପରମ୍ପରା ସବୁକୁ ଭୁଲି ସାରି ଦଉଛନ୍ତି।
ଆଜ୍ଞା।
ଯେଜେ ହଁ
ନାଇଁ ଆମର ବି ପଞ୍ଚୁକ ପା ଚ ଦିନ ଆମେ ହବଷ କରୁ ପିଆଜ ରସୁଣ ଏଥିରେ ତ ହୁଏନି ଆମେ ପିଆଜ ରସୁଣ ବି ଖାଉ ନା ପାଞ୍ଚ ଦିନ ଅରୁଆ ଖାଉ ଆଜ୍ଞା ଆମେ ସବୁଦିନ ମନ୍ଦିର କୁ ଯାଉ ଏଠି ଆମ ଗ୍ରାମ ମନ୍ଦିର ଈଶ୍ୱର ମନ୍ଦିର କୁ ଯାଉ। ଦର୍ଶନ କରୁ ଠାକୁରଙ୍କର ସକାଳୁ ଆସି ମରୁଜ ପକାଉ ଚଉଁରାରେ
ଆଜ୍ଞା।
ହୁଁ। ଆପଣଙ୍କର ଆଉ ଆପଣ କେମିତି ପାଳନ କରନ୍ତି ପଞ୍ଚୁକ?
ଆମର ସେମିତି ବି ହୁଏ ସକାଳୁ ଉଠିକି ଉଁ ମାନେ ଚଉରାରେ ମୁରୁଜ ପକା ହୁଏ ପଞ୍ଚୁକ ପାଞ୍ଚ ଦିନି ଭୋରୁ ମାନେ ଜେଜେ ହଙ୍କା ସବୁ ନାମ କରିବାକୁ ଆସନ୍ତି ଖଞ୍ଜଣି ଢୋଲ ନେଇକି ନାମ କରିବାକୁ ଆସନ୍ତି। ଆଉ ଦିନ ଯେବେତ ହବିଷ ସେଇ ଦିନଠୁ ଥାଏ। ତା ତାରି ଭିତରେ ଅଁଳା ନବମୀ ଗୋଟେ ଥାଏ। ସେଇ ପାଞ୍ଚ ଦିନି ଭିତରେ ଉଁ ତା ପୂର୍ବରୁ ହେଇପାରେ କେ ପରେ ମୋର କାଇଁ ସେତେ ମ୍-ମାନେ ମନେ ପଡୁନି ନହନେ ନବମି ତା ଭିତରେ ଥାଏ। ଅଁଳା ନବମୀ ତ ସେଇଦିନ ଅଁ ଅଁଳା ନବମୀ ଦିନ ବି ଅଁଳା ଗଛ ପାଖରେ ପୂଜା କରିକି ଉଁ ମାନେ ସେଇ ତାରି ପାଖରେ ସବୁ ଭାତ, ଡାଲମା ସବୁ କରିକି ଉମ୍ ଭ ଖାଆନ୍ତି। ସେ ଅଁଳା ଗଛକୁ ପୂଜା ବି କରନ୍ତି ଏବେ ଅଁଳା ନବମୀ କହିଲେ ବି ଲୋକ ଅଧା ଜାଣିପାରି ଅଁଳା ନବମି କଣ ଆମେ ଜାଣିନୁ।
ନାଇଁ ନାଇଁ ଆମର ବି କୁହନ୍ତି ଅଁଳା ନବମୀରେ ରାଧା ପାଦ ଦର୍ଶନ କଲେ ବୋହୁତ
ଆଜ୍ଞା ଆ ଆଜ୍ଞା। ତ ସେତବେଳର ମାନେ ସବୁକିଛି ମଣିଷ ଆଜିକା ଦୁନିଆରେ ଭୁଲି ଭୁଲି ଯାଉଚି। ସେତେବେଳେ ଗୋଟେ ଗାଈକିି ଆମେ ଘାସ କାଟିକି ଦୋଉଥିଲେ ଏବେ ଗୋ ଗୋଟେ ଗାଈକି ଆମେ ଚୁନି ଚୋକୁଡ ଦୋଉଚେ ଖାଦ୍ୟ କାହିଁକି ନା ସିଏ ଧଳ୍ ବୋହୁତୁ କ୍ଷୀର ଦବ। ସେଇ କ୍ଷୀରକୁ ଆମେ ବିକିକି ବୋହୁତ ଟଙ୍କା ଉପାର୍ଜନ କରିପାରିବା। ହେଲେ ସେଇ ମାନେ ଉଁ ବୋହୁତ ଟଙ୍କା ଉପାର୍ଜନ କରିବା ପାଇଁ ଆମେ ଗାଈକୁ ବିଷ ଦୋଉଚେ। ଉ ଚୁନି ଚୋକଡ ଧଳା ଜାତୀୟ ଜିନିଷ ଏଉରା ଦେଲେ କଣ ତା ଦେହ ଖରାପ ହେଇଯାଏ। କିନ୍ତୁ ସେତେବେଳେ ଗାଈମାନେ ଅଁ ହଙ୍ଗା ଘାସ କାଟିବାକୁ
ଘାସ, କୁଟା ଏମତି ଯା ବିଲରେ ଚାଷହୁଏ ଧାନ ଧାନର ନଡା ସବୁ ଖାଇକିରି ନୋଉଁ ଆଜ୍ଞା।
ଆଜ୍ଞା। ତ ସେଇ ଦିନଷ ଖାଇକି ଗାଈ ସୁସ୍ଥ ରହୁଥୁଲେ। ଏବେ ତ ପ୍ରାୟ ଗ୍ରାମ ହୋଉ କି ସହରାଞ୍ଚଳ ହୋଉ ଗାଈ ରଖିବାକୁ ଆଉ କିଏ ବି ଭଲ ହିଁ ପାଉନାହାନ୍ତି କିନ୍ତୁ ଗାଈଠୁ ବି ଯୋଉ କ୍ଷୀରଟା ଉପାଦାନ ହୁଏ କ୍ଷୀରଟା ସିଏ ଦିଏ କ୍ଷୀର ବି ଏବେ କୋଉ ପିଲା ପିଇବାକୁ ପସନ୍ଦ କରୁନାହାନ୍ତି କିନ୍ତୁ କ୍ଷୀର ଦହି ଆମର କେତେ ଦରକାର ସେତେବେଳେ ଶୁଣିଥିବେ ଉଁ କ୍ଷୀର ଏ ଯୋଉ ଆମ ଗାଈ କ୍ଷୀର ଦୁହୁଁ ଯୋଉ ଦହି ହେଇକି ଯୋଉ ସେଥିରୁ କ୍ଷୀ ଘିଅଟା ବାହାରେ ତ ସେଇ ଘିଅ ଆଉ ମାନେ ଉମ୍ ସବୁଥି ପାଇଁ କାମରେ ଆସେ। ଗାଈ ରଖନ୍ତି ତ ସେଇ ଘିଅ ଯୋଉ ବାହାରେ ଘିଅ କରନ୍ତି ଦହି ଦହିରୁ ଘିଅଟା ବାହାର କରନ୍ତି।
ଲହୁଣି ବାହାର କରିକି ଘିଅ କରନ୍ତି, ଛେନା କର
ତ ସେ ଜରଥଣ୍ଡା ଥଣ୍ଡା ହେଲେ ଗରମ ଭାତରେ ଘିଅ ପକେଇକି ଖାଇବେ ମନେକର ଖଣ୍ଡିଆ ଖାବରା କୋଉଠି କଣ ହେଇଗଲେ କି ଲୁଣି କି କାଚେରା ପୋକ ଚଢିଗଲେ କି ଆଉ କିଛି ତ ଚଢିଗଲେ ସାତି ସାତି ସେଇ ଘିଅ ହିଁ ମାରି ଦୋଉଥିଲେ ଏବେ ତ ଟିକେ ଖଣ୍ଡିଆ ହେଲା ମାନେ ମେଡିକାଲ ନେଇକି କି ବିଷାକ୍ତ ଇଞ୍ଜେକ୍ସନ ଦେଇଦବା ଭଲଲାଗିବ। ସବୁଥି କିଛି ପାଇଁ ଏ ଏବେ ଆଜିକା ମାନେ ଯୁଗରେ ଖାଲି ଇଞ୍ଜେକ୍ସ ଔଷଧ ସବୁ ବ୍ୟବହାର ର କଲେ କିନ୍ତୁ ସେତେବେଳେ ସେଇ ଗୁଆ ଘିଅ ଆଉ ଦେଶୀ ଚିକିତ୍ସା ବେଶୀ କରୁଥିଲେ ଦେଶୀ ଚିକିତ୍ସାର ପରିମାଣ ବୋହୁ ବୋହୁତୁ ଥିଲା ଏବେ ଦେଶି ଚିକିତ୍ସାକୁ ମାନେ କେହି ପଚାରୁ ହିଁ ନାହାନ୍ତି ହଠା